ହାଲୋ, ହାଲୋ ସାର୍ ନମସ୍କାର କେମିତି ଅଛନ୍ତି?
ହାଲୋ।
ହାଲୋ।
ଆଜ୍ଞା, ନମସ୍କାର୍।
ନମସ୍କାର ସାର୍ କେମିତି ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
କଣ କରୁଚନ୍ତି?
ଏଇ ବସିଥିଲେ ଆଉ ଆପଣ କଣ କରୁଥିଲେ?
ମୁଁ ହେଲେ ଖାଇକି ଅଛି ଆଉ।
ଆଚ୍ଛା କଣ ଖାଇଲେ ହଁ ଭଲ ଅଛନ୍ତି।
ଆଚ୍ଛା ଆମର କଣ ର ଏ କଣ କି? ଭାତକୁ ଚିକେନ ହେଇଥିଲା ଆଉ ଆଜି ରବିବାର ଟା ନାଁ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ରାତ୍ରି ଭୋଜନ ସରିଗଲାଣି।
ହଁ ଆମର ଟିକେ ଜଲଦି ରୋଷେଇ ହୁଏ ତ ଜଲଦି ଖାଇଦଉ ଆଉ।
ହଁ ଭଲ କଥା ରାତ୍ରି ଭୋଜନ ଜଲଦି ସରିଗଲେ ଭଲ କଥା।
ହଁ ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି?
ହଁ ସବୁ ଭଲ ଅଛି।
ଆଚ୍ଛା।
ଆପଣ ଖାଇନାହାନ୍ତି କି?
ନାଇଁ ଆମର ରୋଷେଇ ବି ହେଇନି ଆହୁରି ଆମର ରୋଷେଇ ହବ ରୁଟି ଟିକେ ହବ ଆଉ କଣ ଟିକେ ହବ ହେଇନି ଆଉ। ହେଲେ ଖାଇବୁ ଆଉ।
ହଁ ଭଲ କଥା ଆଉ ରୋଷେଇ କିଏ କରୁଛନ୍ତି ଆପଣଙ୍କ ଘରେ?
ହଁ ମୁଁ ନିଜେ ହିଁ କରେ ରୋଷେଇ ଯେ।
ଆପଣ କରୁଚନ୍ତି?
ହଁ।
ଆପଣଙ୍କୁ କଣ ଭଲ ଲାଗେ ରୋଷେଇ କରିବା ପାଇଁ?
ମୋତେ ମୋତେ ପ୍ରାୟ ତ ଭଲ ଲାଗେ ଅ ଡାଲମା ସନ୍ତୁଳା ଏମିତି ଆଉ। ହଁ ଯଦି ଭେଜ ରେ କହିବି ମୋତେ ଟିକେ ଏଇ ଯଉ ସୋୟାବିନ୍ ଚିଲ୍ଲି କରିବାକୁ ବହୁତ ଭଲ ଲାଗେ। ଆଉ ନନବେକରେ ଚିଙ୍ଗୁଡ଼ି ଟିକେ ଭଲ ଲାଗେ ବହୁତ।
ଆଜ୍ଞା ଆପଣଙ୍କୁ ନନଭେଜ୍ ଭଲ ଲାଗେ ନା ଭେଜ୍ ଭଲ ଲାଗେ?
ପ୍ରକୃତରେ ମୋତେ ତ ଭେଜ୍ ଭଲ ଲାଗେ, ମୁଁ ଭେଜ୍ ହିଁ ଖାଉଥିଲି। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ମୋତେ ଘରେ ବାଧ୍ୟ କରିକି ନନଭେଜ୍ ଖଉଛନ୍ତି। ତ ନନଭେଜ୍ ବି ଖାଉଛି ଏବେ, ହଁ। ଓହ ସେଇଥି ପାଇଁ ନନଭେଜ ବି ଏବେ ଖାଇଲେଣି ଆଉ। ହେଲେ ବି ମୋତେ ନନଭେଜ୍ ଅପେକ୍ଷା ଭେଜ୍ ଟା ବୋହୁତ ଭଲ ଲାଗେ କାହିଁକିନା ଦେଖନ୍ତୁ ଅନା ଆମିଷରେ ଆମ ପାଖରେ କେବଳ ଏଇ ଯଉ ଚିକେନ ହେଇଗଲା ମଟନ୍ ହେଇଗଲା। ମାଛ ହେଇଗଲା କିମ୍ବା ଅଣ୍ଡା ହେଇଗଲା କି କଙ୍କଡ଼ା ହେଇଗଲା ଏମିତି କିଛି ଅତି ବେଶୀରେ ଛଅ ସାତ ପ୍ରକାର ଆଇଟମ୍ ଆମେ ଯଦି କହିବା ସେମିତି ହେଇପାରିବ କିନ୍ତୁ ଅତି ବେଶୀରେ ହେଲା। ଆଉ ଅତି କମରେ ଯଦି ଦେଖିବା ମଟନ୍ ତ ଆମେ ପ୍ରାୟତଃ ଅ ଖାଉନୁ ଚିକେନ ମାଛ ଚିଙ୍ଗୁଡି ଅଣ୍ଟ ଚାରି ପ୍ରକାର ଆଉ କି ତ ଭେଜରେ ତ ବିଭିନ୍ନ ପ୍ରକାର ପନିପରିବା ଆଉ ଆଉ ବିଭିନ୍ନ ପ୍ରକାର ଆଇଟମ୍ ବନିପାରିବ ଆଉ ସେଇଥିପାଇଁ ମୋତେ ଭେଜ୍ ଟା ବହୁତ ଭଲ ଲାଗେ।
ହଁ ଭଲ କଥା ଆଉ।
ଥାଏ। ଭେରାଇଟି ଟିକେ ଅଧିକ ଭେଜରେ ଆଉ।
ହଁ ଭେଜ୍ ଭେଜ୍ ବି ଭଲ ଦେହ ପାଇଁ ଆମର କହିଲେ ଆମର ଜଣେ ସାର୍ ଥିଲେ। ତାଙ୍କେ ପୁରାପୁରୀ କଣ କି ଆମିଷ ଜମା ଖାଆନ୍ତି ନାହିଁ, ଆଜ୍ଞା ଆଉ।
ଆଚ୍ଛା।
ମାନେ ତାଙ୍କେ କହିବେ ଯେ ଆଉ କଣ କି ବିନା ଆମିସ ରେ ବି ଏତେ ପ୍ରକାର ଖାଇବା ଜିନିଷ ଅଛି ବୋଲି ଆମିଷରେ ଆଜ୍ଞ୍ୟା କାଇଁ ଲାଳସା ରଖି ଖାଲିଟାରେ କହୁଥିଲେ।
ହଁ ସିଏତ ସତ କଥା ନା।
ହଁ ପରା।
ହଁ ସେଇ ଯୋଉ ପ୍ରୋଟିନ୍ ଆମକୁ ଚିକେନ ରୁ ମିଳୁଛି। ସେହି ସମାନ ପ୍ରୋଟିନ୍ ତାଠୁ ଅଧିକ ପ୍ରୋଟିନ ଆମକୁ ଏଇ ଯୋଉ କାବୁଲି ବୁଟ ଚଣା ହେଇଗଲା। ମିଲମିକର ସୋୟାବିନ୍ ବଡ଼ି ଯୋଉ ସେଇଥିରେ ମିଳିଯିବ। ଆଉ ଡାଲିରେ ମିଳିଯିବ। ଆ ତ ଆମକୁ କଣ ଦରକାର ମାନେ ଆମିଷ ଭି। ଖାଇବା କିନ୍ତୁ ଆମିଷ ସମସ୍ତଙ୍କୁ ଟେଷ୍ଟେ ଲାଗେ ବୋଲି ଖାଆନ୍ତି ଆଉ। ଧୀରେ ଧୀରେ ବୟସ ହେଲା ପରେ ଧୀରେ ଧୀରେ ସମସ୍ତେ ଏଁ ଆମିଷ ମାନେ ଖାଇ ଖାଇ ଏବେ ଦେ ରଖିଥିବେ ମାନେ ଚିକେନ ଫିକେନ ଟିକେ ଏତେ ଖାଇବାକୁ ଇଚ୍ଛା ହୋଉନଥିବ।
ହଁ ମାନେ କଣ କି ଅଧିକା ଯୋଉଟା ଆମକୁ ମିଳିଯାଉଛି। ନାଇଁ କି ସେଇଟା ଖାଇବା ପାଇଁ ବିରକ୍ତି ପଳେଇ ଆସୁଛି, ବିର ବିଭାଗ ଗୋଟେ ପଳେଇଆସୁଛି।
ପ୍ରତି ବାବା ପଳେଇ ଆସେ ଖାଇବାକୁ ଇଚ୍ଛା ହୁଏନି ସେମିତି ଆଉ।
ହଁ ହଁ।
ହଁ ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆମର ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଜି ଦିନରେ କଣ ଖାଇବା ହେଇଥିଲା?
ଦିନରେ ସାଧା, ଆମର ସାଧା ହେଇଥିଲା। ଭାତକୁ କଣ କି, କୋଶଲା ଶାଗ ଜାଣିବେ
ହଁ ହଁ ଜାଣିଚି କୋଶଳା ଶାଗ ତ? ଆଚ୍ଛା ଭଲ ମାନେ ପଖାଳ ହେଇଥିଲା ବୋଧେ।
ହଁ ସକାଳେ ପଖାଳ ହେଇଥିଲା।
ହଁ ଆଜି ବି ଆମର ବି ଆଜି ଦିନରେ ପଖାଳ ହେଇଥିଲା। ଏଇ ପଖାଳକୁ ତ ଅଣ୍ଡା ଭୁଜିଆ ଆଉ ମାଛ ଭଜା ହେଇଥିଲା ଆମର।
ଆଜ୍ଞା ଗରମ ଦିନକୁ ପଖାଳ ଆଗ ଶାନ୍ତି ଦିଏ।
ହଁ ନିହାତି ଭାବରେ ଆଉ ଜଳଖିଆରେ କଣ ହେଇଥିଲା ଆଜି?
ଜଳଖିଆ ରେ ଇଡିଲି କୁ ତରକାରୀ ଟିକେ ହେଇଥିଲା।
ଓ ହଁ ଆମର ବି ଆଜି ଯୋଉ ଇଡିଲି ତରକାରୀ ହେଇଥିଲା ଜଳଖିଆରେ ହଁ। ଆଉ ଆପଣଙ୍କ ଆଡେ ଗରମ ହଉଛି ନା ଥଣ୍ଡା ଲାଗୁଛି ନା କଣ କେମିତି ପାଣିପାଗ କେମିତି?
ହଁ କାଲି ଠୁ ଉପରବୁଳି ଦିଓଳି ମେଘପାଗ କରିଛି ତ ବ ବର୍ଷା ପାଗ ଅଛି ତ ଏତେ ଗରମ ଜଣାପଡ଼ୁନି କାଲି ଅ ଉପୁରବୁଳି ବି ବର୍ଷା ହେଇଥିଲା ଆଉ ଆଜି ଦିନବେଳା ବି ମେଘ ପାଗ କରିକି ରଖିଛି। ତ ଗରମ ଏତେ ଜଣାପଡ଼ୁନି।
ହଁ ହଁ ନିହାତି ଭାବରେ।
ଆଉ ଆଷାଢ଼ ମାସ ପାଖେଇ ଆସିଲାଣି ନା ତ ଏତେ ଏବେ ଗରମଟା କମିଯିବ ଆଗେ ଟିକେ।
ହଁ ପ୍ରକୃତରେ କଣ ହୁଏ କହିବି ନା ଆଁ ଏବେ ଦେଖିବାକୁ ଗଲେ। ଆଉ ଅଲଗା ବର୍ଷରେ ଦେଖିଥିବେ ରଜ ପରେ ପରେ ଯେତେବେଳେ ସ୍କୁଲ ଖୋଲେ। ଆ ଚାରି ପାନ ଦିନି ପରେ ବର୍ଷା ଆରମ୍ଭ ହୋଇଯାଏ କିନ୍ତ ତୁ ଏ ବର୍ଷ ବର୍ଷାଟା ହେଇନି। ଇଆର ଗୋଟେ କାରଣ ଆମେ କହିପାରିବା ଆମର ଯୋଉ। ପରିବେଶ ଆଉ ଅତ୍ୟଧିକ ଆମେ ଏ କଣ ହଉ କରୁଛ ନା ଏ ଯେଉଁ ଗଛ ଫଛ କାଟିକି। ଯଉ ଆମେ ଏ ଅ ନିଜର ବଞ୍ଚିବା ପାଇଁ ଏସିି ଫେସି ବ୍ୟବହାର କରୁଛେ ସେଇଥିପାଇଁ ବୋଲିକି ମାନେ କଣଯେ ଠିକ୍ ଟାଇମରେ ବର୍ଷାଟା ହେଇପାରୁନି ହେଲେ ଅସୁବିଧା ଏବେ ଧନୀ ଲୋକ ଲୋକମାନଙ୍କର କୌଣସି ଅସୁବିଧା ନାହିଁ କାହିଁକି ସିଏ ତାଙ୍କର ଚାକିରିରେ ଯାହା କରିଦେଲେ। କାମ ଦାମ କରିଦେଇ ଯାଇ ଅଫିସରେ ଯାଇ ଏସିରେ। କାମ କରିବେ ପୁଣି ଘରକୁ ଯାଇକି ଏସିରେ ଶୋଇବେ। କିନ୍ତୁ ଏଇ ଯେଉ ଆମର ରହିଲେ ଚାଷୀ ଲୋକମାନେ। ସେମାନଙ୍କୁ ଇଏ ବହୁତ ଅସୁବିଧା ହଉଛି। ମାନେ ସେମାନେ କଣ। ଠିକ ସମୟରେ ଗୋଟେ ବର୍ଷାଟା ହେଇଗଲେ, ତାଙ୍କର ଯୋଉ ଶସ୍ୟ ଉତ୍ପାଦନ କରିବାର ଥିବ, ସେଇଟା ସେ ଠିକ୍ ସମୟରେ ହେଲେ ସିନା କାମ ଦେବ। ଆଉ କିନ୍ତୁ ଯେତେବେଳେ ଏବେ ଦେଖୁଥିବେ ବର୍ଷା ହେଲା ମାନେ ଏତେ ବର୍ଷା ହେଉଛି ନା। ପୁରା ବନ୍ୟା ବାତ୍ୟା ଭଳିଆ ବର୍ଷା ହଉଛି ଆଉ ଏତେ ବର୍ଷା ହେଲାବୁଳୁ ପୁରା ମାନେ ଆଉ ହେଇପାରୁନି।
ମାନେ ଏହାର ମୂଳ କାରଣ ହଉଛି ଆମେ ଯୋଉ ଅଧିକା ମାତ୍ରାରେ କଣ କି ଗଛ ଯେତେବେଳେ କାଟି କାଟି ଦେଉଛି ନାଇଁ କିି, ସେଥିପାଇଁ ଆଜ୍ଞା ପାଣିପାଗରେ ଏତେ ପରିବର୍ତ୍ତନ ଦେଖାଯାଉଛି ଆଉ।
ହଁ ସେଇ କ ଏଇ ଯୋଉ ଆମେ ଯଉ କହୁନେ ସବୁଜ ଗୃହ ପ୍ରଭାବ ଆପଣ ପଡ଼ିଥିବେ ସାନବେଳେ ନିଶ୍ଚୟ ଭାବରେ। ଏଇ ଯୋଉ କଣ ହଉଛି। ନା ଆମର ଯେମିତି ସବୁଜ ଗୃହ ଦେଖିଥିବେ ଗଛ ଗୁଡ଼ାକରେ। ମାନେ ସିଏ କଣ କରେ ନା ଅ ସୂର୍ଯ୍ୟଙ୍କ କିରଣଟାକୁ ଟାଣିକି ନେଇ ଆସେ କିନ୍ତୁ ଯିବାକୁ ଦିଏନି। ବର୍ତ୍ତମାନ ଆମର ପୃଥିବୀରେ ବି ସେଇ ସବୁଜ ଗୃହର ପ୍ରଭାବ ପଡ଼ୁଛି। ସୂର୍ଯ୍ୟଙ୍କ କିରଣଟାତ ଆମକୁ ପଳେଇ ଆସୁଛି କିନ୍ତୁ ଗଲାବେଳେ ଆମଠୁ ରିଟର୍ନ ହେଇକି ଯାଉନି ଯାହା ଫଳରେ କଣ ହଉଛି। ନା ସେଇଟା ରହି ରହି ପୁରା ବାୟୁମଣ୍ଡଳଟା ଉତ୍ତପ୍ତ କରିଦଉଛି। ଓ ବାୟୁମଣ୍ଡଳଟା ଉତ୍ତପ୍ତ ହେବା ଫଳରେ ସେ କଣ ହେଉଛି ନା ଆମର ଆଉ ଯୋଉ ଓଜନ ସ୍ତରରେ କଣା ହେବା ଷ୍ଟାର୍ଟ ହେଇଯାଉଛି। ଯାହାଫଳରେ କି ସୂର୍ଯ୍ୟଙ୍କର ଅତି ବାଇଗେଣୀ ରଶ୍ମି ବି ଆମ ଦେହରେ ପଡୁଛି। ପୁଣି ଆମର ଅତି ବାଇଗେଣୀ ରଶ୍ମି ଆମ ଦେହରେ ପଡ଼ିବା ଯୋଗୁଁ ବିଭିନ୍ନ ପ୍ରକାର ପ୍ରକାର ଚର୍ମ ରୋଗ ମଧ୍ୟ ହେଉଛି ଆଉ ବିଭିନ୍ନ ଏସିଡ ଦେଖିବେ ତାପରେ ବର୍ଷା ହବ। ବର୍ଷା ହେଲେ ସେ ଯୋଉ ଓଜନ ସ୍ତରରେ କଣା ହେଇଥିବା ଯୋଗୁଁ ଏସିଡ୍ ରେନ ହେବ। ଏସିଡ୍ରେ ରେନ ବି ଦେହ ପାଇଁ ଭଲ ନୁହଁ। ସିଏ ବି ସ୍କିନ୍ ଡିଜିଜ୍ ଇଏ କରେ ଦେଖୁଥିବେ। ଆଗରୁ ଯେମିତି ମାନେ ଆମେ ସାନ ଥିଲାବେଳେ ବର୍ଷାରେ ଆରାମରେ ଭିଜି ପାରୁଥିଲେ ବର୍ତ୍ତମାନ ସେଇ ସୁ ଖୁସି ଆଉ ନାହିଁ।
ଆଜ୍ଞା ନିହାତି ନିିହାତି। ଏହାର ଆଉ ଗୋଟେ କାରଣ ହଉଛି କଣ କହୁ ତ ଏ ଯୋଉ ବିକାଶ ନାଁରେ କଣ କି କଳକାରଖାନା ତିଆରି ହଉଛି। ତାପରେ ଯାହାଦ୍ଵାରା କି ବାୟୁ ପ୍ରଦୂଷଣ ଷଣ ହେଉଛି ଆଉ ବାୟୁ ଯେଉଁ କଣ ଜଳ ପ୍ରଦୂଷଣ ହେଉଛି ତ ସେଇଟା ବି ଗୋଟେ କାରଣ। ଆମର ପରିବେଶକୁ ପ୍ରଦୂଷିତ କରିବାର
ନିହାତି ଭାବରେ। ହଁ ସେ କଳକାରଖାନାରୁ ଯେଉଁ ଦୂଷିତ ଜଳ ଯାଉଛି। ଯାଇକି ସେ ସିଧାସଳଖ ଭାବରେ ଆମର ନଦୀରେ ପଡ଼ୁଛି। ପୁଣି କଳକାରଖାନାରୁ ଯେଉଁ ଦୂଷିତ ବାୟୁ ବାହାରୁଛି ସେ ସିଧାସଳଖ ଆମ ବାୟୁମଣ୍ଡଳରେ ମିଶୁଛି। ତାକୁ ପୁଣି ଆମେ ଗ୍ରହଣ କରୁଛେ।
ଆଜ୍ଞା ସେ ତା ଦ୍ଵାରା ମଣିଷ ପ୍ରବାହିତ ହେବା ସହିତ କଣ କି ଆମର ଯେତିକି ପଶୁପକ୍ଷୀ ଅଛନ୍ତି ଜୀବଜନ୍ତୁ ଅଛନ୍ତି ସେମାନେ ମ ସେମାନେ ମଧ୍ୟ ପ୍ରଭାବିତ ହେଇଥାନ୍ତି।
ହଁ ନିୟ
ଆଉ ଏବେ ଆପଣ ଦେଖିବାକୁ ପାଉଥିବ ଯେ କେତେ ପଶୁପକ୍ଷୀ ବିଲୁପ୍ତ ବି ହୋଇଇଗଲେଣି।
ହଁ ହଁ।
ଆଗ ପରିକି ଆଗ କାଳରେ କଣ କି ସକାଳେ ସନ୍ଧ୍ୟାରେ ପଶୁ ପକ୍ଷୀର କଣ କିଚି ମିଚିରି ଶବ୍ଦ ହେଲେ ବି ଆଉ ସେ ସବୁ ଦେଖିବାକୁ ମିଳୁନି କି ଶୁଣିବାକୁ ମିଳୁନି।
ବି ମିଳୁନାହିଁ ହଁ। ଏଇଭଳି ଭାବରେ ତ ଚାଲିଛି। ଦିନକୁ ଦିନ ଦେଖିବେ ପ୍ରତିବର୍ଷ ମାନେ ଆମେ କହୁଛୁ ଆଉ ଯେ ଏଇ ବର୍ଷ ଖରାଟା ବହୁତ ହଉଛି ଆମେ ସମ୍ଭାଳି ପାରୁନୁ ମାନେ ପ୍ରତିିବର୍ଷ ଏଇ କଥା। କଥା କୁହାାଉଛି ମାନେ ଏଇ ବର୍ଷ ଭଳିଆ ଖରା ଆମେ ପୂର୍ବରୁ କେବେ ଦେଖିନଥିଲୁ। ହେଲା ପ୍ରତିବର୍ଷ ଏଇ ଯୋଉ ଆମର ତ ପ୍ରକୃଷାରେ ଏଇଟା କେଉଁଠି ନା କେଉଁଠି କହିବାକୁ ଗଲେ ଆମର ମାନେ ମଣିଷମାନଙ୍କର ହିଁ ଭୁଲ। ମାନେ ବିକାଶ ନାଁରେ ଆମେ ଧୀରେ ଧୀରେ ପରିବେଶକୁୁ ନଷ୍ଟ କରିବାକୁ ଚାଲ କଷ୍ଟ କରିବାରେ ଲାଗିଛେ ଯାହାଫଳରେ ଏହିଇଭଳି ଅସୁବିଧାର ସମ୍ମୁଖୀନ ହେଉଛି।
ଆଜ୍ଞା ନିହାତି ଆମେ ବିକାଶ ପ୍ରତି ଧ୍ୟାନ ଦେବା ମନା ନାହିଁ ତା ମନେ ନୁହେଁ ଯେ ଆମେ ପ୍ରକୃତିକୁ ନଷ୍ଟ କରିବା। ଆମେ ଚେଷ୍ଟା କରିବା ଯେ ପ୍ରକୃତିକୁ ବଞ୍ଚେଇକି କେମତି ଆମେ ବିକାଶ ବିକାଶ କରିବା। ଆଉ ଆଗକୁ ଯିବା।
ନିହାତି ଆାବର ସେ ଯାହା ବି ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା କିଛି ଶିଖିବାକୁ ମଧ୍ୟ ମିଳିଲା।
ଆପଣଙ୍କ ସହିତରେ ବି କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ରହୁଛି।